ଆଉ ସନ୍ଧ୍ୟାବେଳେ କଣ ପାଳିଥିଲ?
ସନ୍ଧ୍ୟାବେଳେ କିଛି ଖାଇନି, ଭାବୁଛି ଝୁଳା ଭଜା ଖାଇବି ବୋଲିକି।
ଓହୋ। ଓ ଏଇ ବସିଥିଲି। ମୁଁ ଖାଇ ଥିଲି ଏବେ, ନା ବରା ଆଉ ଆଳୁଦମ୍ ଆଉ ସିଙ୍ଗଡା, ଆଉ ଚପ ଖାଇଥିଲି ଏବେ।
ଓ ହୁଁ। ଆଉ ଯୋଉ ତମକୁ ଦହିବରା ଭଲ ଲାଗେ ନା?
ହଁ ମତେ ବହୁତ ଭଲ ଲାଗେ। କୋଉଠି କହିଲ ସେ ଯୋଉ ଆ ହୁଁ, ରାସ୍ତାରେ ଆମେ ଯାଉଛୁ ଯୋଉ ବଳେ ପାଲ୍ କଲେଜ୍ ଆମେ ସେଇଠି ଖାଉଛୁ ସି ସେଠି ବହୁତ ଭଲ ନାଗେ।
ସିଟି ପ୍ଲେଟ୍ କେତେ ନିଅନ୍ତି?
ତିରିଶ ଟଙ୍କା। ହୁଁ।
କିନ୍ତୁ
ଉ ଅଲଗା ଆଡ଼େ ଭୁଲ୍ ଥାଏଟି।
ହଁ ଅଲଗା ଆଡ଼େ ରେଟ୍ ଥିବ ଆଉ। ମୁଁ ଜାଣିନି ଏତେ।
ଆମ ପଟେ କିନ୍ତୁ ମାନେ ଆମ ମାନେ ନର୍ମାଲ ଡେଲି ଇଏ ଲୋକଙ୍କ ପାଇଁ କୋଡିଏ ଟଙ୍କା ମାନେ କଲେଜ ଛୁଆଙ୍କ ପାଇଁ, ଆଉ ଅଲଗା ଲୋକଙ୍କ ପାଇଁ ତିରିଶ ଟଙ୍କା।
ହଁ ହୁଁ।
ଭଲ ବି ଦିଅନ୍ତି। ଆଉ ଦହି ଗୁପଚୁପ୍ ଭଲ ଲାଗେ ନା?
ମତ୍ ହଁ ମତେ ବି ସେଟା ବି ବହୁତ ଭଲ ନାଗେ।
ବହୁ ଭଲ ଲାଗେ। ପ୍ଲେଟ ଏଟା ଆଠଟାକୁ କେତେ ଟଙ୍କା ନେଇଥବ, ତ କୋଡିଏ ଟଙ୍କା ବୋଧେ?
ହଁ, ଆମ ଇଆଡ଼େ ବି କୋଡ଼ିଏ ଟଙ୍କା।
ଗୋଟାକୁ କୋଡ଼ିଏ ଟଙ୍କା। ଆମର ଗୋଟେ ଏପଟ ଟେ ଜଣେ ଅଛି ବଢିଆ ବନେଇକି ଦିଏ। ବେସୁନ ପତ୍ର ହେରିକା ପକେଇକି ଚିଜ୍ ହେରିଆ ପକେଇ ବଢିଆ ବନେଇକି ଦିଏ।
ହଁ ହଁ।
ବହୁତ ବଢିଆ ଲାଗେ। ତୁ ଯୋଉ ଉମ୍, ତାଳ ପୋଡ ପିଠା ତମେ ତମର କର ନା ଘରେ?
ନା, ଆମେ କେବେ କରିନି।
ଆମର ହୁଏ, ବଢିଆ ଲାଗେ। ମୁଁ କରେ, ମ-ମନା କରନ୍ତି ବହୁତ ପରିଶ୍ରମ ଏଟା। ମାନେ ଆଣିକି ତାକୁ ପୁରା ଚିପିକି, ତା ରସ ବାହାର କରିକି ତା ଭିତୁରୁ ତାକୁ ବସେଇକି, କଞ୍ଚା ସୂତା ଫୁତାର ସେ ଯୋଉ ବାହାର କରିକି ଅଁ ଯନ୍ତିକି ଚୁନା ପକେଇ କରନ୍ତି, ବହୁତ କଷ୍ଟ। ହୁଁ ସେୟାକୁ ଉମ୍ କିଏ କରନ୍ତ ନାଇଁ ଏନ୍ତି ମୋର ତ ଖାଇବା ଆଶା ମୁଁ ସେୟାକୁ କଷ୍ଟ ହଉ ବରଂ କରେ। ମୁଁ ଆଣିକି କରିକିି ଧୋଇକି କରେ। କରିକି, ପୋଡି ଦେଇକି ତାପରେ ଖାଉ ବଢିଆ ଲାଗେ, ବାସ୍ ଏତେ ନଡିଆ ପଡିଥିବ ଫାଳ କୋରା ବଢିଆ ଲାଗେ।
ଓହୋ। ତମେ କୁଅନା ହଁ ୟାଡେ ସନ୍ଧ୍ୟା ବେଳେ ଏତେ ମଶା କାମୁଡିଛନ୍ତି କୁହ ନା କହିଲା ମାନେ ଆମକୁ ତୁ କେତେ କଷ୍ଟ କରିକି ଆମ ଦିହରେ ଟିକେ ରକ୍ତ ଆସୁନି ସେମାନେ ନେଇକି ପଳେଇ ଯାଉଛନ୍ତି। ଆଉ କଣ କରିବାକୁ ହେଲେ ଏତେ ପରିଶ୍ରମ କରିକି ଆମେ ମାନେ କଷ୍ଟ କରିକି ଆମ ଦେହକୁ ରକ୍ତ ପହଞ୍ଚିବ ତାଙ୍କର ବି ତ ପେଟ ଅଛି, ତାଙ୍କର ବି ଜୀବନ ଅଛି, ସେ ବି ଟିକେ ଟିକେ ନେଇଯାଉଛନ୍ତି ଆଉ
ସିଏ ପୁଣି ବଞ୍ଚିବେ ନା ମାନେ ଦେଖିଛେ ନା ଗୋଟେ ଗୋଟେ ଭିଡିଓରେ
ଆମର ଯୋଉ ଗଡିଆ ରକ୍ତ ନଥିଲେ ଆମକୁ ବଞ୍ଚିଥାନ୍ତୁ। ସେମାନେ ସେଇମିରେ ତାଙ୍କର ଖାଦ୍ୟ ସେଇଟା ଅଛି, ସେ ନ ଖାଇବି ତ ମରିଯିବେ।
ହଁ ତେବେ ଦେଖିଛ ନା ଗୋଟେ ଗୋଟେ ଭିଡିଓରେ ଆସେ ମାନେ ତ ଥର ବୟ ଫ୍ରେଣ୍ଡ ଗଲଫ୍ରେଣ୍ଡ ମାନେ ଗର୍ଲଫ୍ରେଣ୍ଡ ହେଲା ମଶା ଦିଟା ହେଇଥିବେ ତାଙ୍କୁ ହେଲା ଜଣେ ରକ୍ତପିଉଥିବ ବାଡେଇ ଦବ ତା ବଏଫ୍ରେଣ୍ଡ କୁ
କହିଲେ କହୁ ତୁ ମୁଁ ଆମ ଆଡେ ବାଉଁଶ ଗଛ ଅଛି ହେଲା। ବାଂଉସ ଗଛ ଅଛି ଆମେ ମାନେ ତା ପାଖ ପାଖରେ ବଢ଼ିଆ ଆମେ ଶାଢୀ ଫାଢୀ ପିନ୍ଧିକି ଆମେ ଫୋଟ ଫୁଟୋ ଉଠାଉ, ବହୁତ ଭଲ ଆଗେ ସେଇଠି
ଆମର ତ ବହୁତ ବାଉଁଶ ଗଛ ଆମେ ପୁରା ଡର ଲାଗେ ସେଠି ଆମେ ଯାଉନା ଫଟୋ ଉଠେଇବାକୁ
ହଁ
ଆମର ପୁରା ବୁଦା, ପୁରା ବଣ ମାନେ ବହୁତ ବାଉଁଶ ଗଛ ସେ ବାଉଁଶ ପାଦେ ପୁଣି ଆମ୍ବ ଗଛ, ପିଜୁଳି ଗଛ, ଜାମୁକୁଳି ଗଛ ଏମତି ସବୁ ଗୋଟେ ଗୋଟେ କମଳା ଗଛ ସବୁ ଏମତି ଅଛି
ତାପରେ ସାଡେ ବି ବହୁତ ଲୋକ ଭଲା ମାନେ ପୋଡା ହଉଛନ୍ତି, ପୋତା ହଉଛନ୍ତି ସେ ଆକୁ ମାନେ ସବୁବେଳେ ଯାଉନା ସେଆଡେ ଖାଲି ବାଉଁଶ ହଣା ହଣି ହେଲେ ସବୁ ଲୋକ ହାଣିକି ନିଅନ୍ତି ବିକନ୍ତି ମୁଁ ବି ବିକ୍ରି ହୁଏ, ଆଉ ବିଲରେ ସବୁ ଯୋଉ ପନି ପରିବା ଲଗା ହୁଏ ଯୋଉ ମଞ୍ଚା ହୁଏ, ସେଇ ମଞ୍ଚା ସବୁ ଖୁଣ୍ଟି ଖୁଣ୍ଟି ହୁଏ ଆଉ ଆଉ ଜାଳ ବି ହୁଏ ଶୁଖିଲା ବାଉଁଶ ଆସିକି
ହଁ ବାଉଁଶ ତ ଶୁଖିଲା ଆମେ ବି ଜଡ଼ା ହୋଇ ଜଡେଇଚି। ଆଉ ତାର ପତ୍ର କିନ୍ତୁ ବହୁ ଡେଞ୍ଜର୍ ଜଡ଼ି ଜଡ଼ି ମାନେ ପୁରା ଧୁ ଧା ପରିକି ଏଭଳିଆ ଟିକେ ମାନେ ଡଲେଇବ ସେ ପୁରା ଏତେ ଇସପଏଡ୍ ଜଳିଯିବଜେ କହିବାର କଥା ନୁହେଁ
ଶୀତ ଦିନେ ପହିଁ ହୁଅନ୍ତି ଲଗେଇ ଆଉ ଗୋଟେ କଥା କହିବି।
ମୁଁ ସେ ମାନେ ତାକୁ ମେଞ୍ଚେ ପକେଇକି ସେକା ନେବେ ବଢ଼ିଆ ନାଗିବ କି
ହୁଁ ଗୋଟେ କଥା କହିବି ଯୋଉ ହେଲା। ଆମର ଦିନେ ଆମ ପୁଅ ହଁ ମାନେ ମୋ ଦାଦାଙ୍କ ପୁଅ ସିଏ ହେଲା ବିଲକୁ ନେଇଥିଲା ଅଳିହା ଲଗେଇବାପାଇଁ ଡିଆସ ରିତାକୁ କହିଲେ ନେଇକି ଆ ଛୋଟ ହେଇଥିଲା। ସେ ତା କଣ କହିଛି ଗୋଟେ ଡିଏ ଖରାଦିନ ବାଉଁଶ ପତ୍ର ବାଉଁଶ ମାନେ ଶୁଖିଯାଇଛି ବାଉଁଶ ପତ୍ର ପୁରା ଶୁଖିଯାଇଛି। ଇଏ ତାର କଣ କରିଛ ନା ଡିଆ ତିଲ୍ ଟାକୁ ମାରିକି ଗୋଟେ ମାରଦି ପକେଇଦେଇଛି। ପକେଇଦେଇଛି ଯୋଉଠୁ ସେ ଧୀରେ ଧୀରେ ଧୀରେ ଲାଗିକି ବାଉଁଶ ବୁଦା ପୁରା ଜଳିକି ପୁରା ଉଠିଲା।
ଆଚ୍ଛା
ଯୋଉ ମାଡ଼ ଖାଇଲା ଆଉଜଣଙ୍କର ଫୁଣି ପାଣି ଫାଣି ନେଇକି ଢାଳିକି ନିଭେଇଲେ ପୁରା ଏରା ଫୁଟ୍ ଟିଲା ବାଉଁଶ ପୁଳା ଜଳିକି।
ଠୋ ଠା କରିକି ଫୁଟିବ ଏଭଳିଆ ପୁରା କୁହନା କୁହନା ଶୁଖିଲା ଶୁଖିଲା ବାଉଁଶ ତେବନା ପୁରା ଜଡିକି ଆଉ କଣ ହେବ ସେ ଖ ଫେର୍ ଖରାଦିନେ ଫେର୍ ଇଏ ହେଇଯାଇଛି ସେ ଆଉ ସେ ଆଉ ରହିବା ନା ପୁରା ଜଡ଼ି କିଂ ପୁରା ଧନସ ମନସ ହେଇଯିବ।
ହଁ। ଆଉ ଯୋଉ ବାଉଁଶ ବି ଖରା ଦିନେ ବି ଫୁଟେ ମାନେ ଫୁଟିବ ଭାବିବୁ ମାନେ ପୁଆ ଛାଆଁ ଡରିଯିବୁ ପୁରା ଏମିତି।
ହଁ ଆଚ୍ଛା।
ଏ ଯୋଉ ଚେ ବାଉଁଶ ଗଜା ତରକାରୀ ଖାଇଚ।
ହୁଁ।
ବାଉଁଶ ଗଜା ତରକାରୀ।
ନା।
ଆମେ ବି କେବେ ଖାଇନୁ କିନ୍ତୁ ବହୁତ ଜାଗାକୁ ମୁ ମାନେ ଆ ଏଇ ଫୋନ୍ ତ ସବୁ ଭିଡ଼ିଓ ଫିଡ଼ିଓ ବି ମୁଁ ଦେଖେଁ ଏଇ ଯୋଉ ଆସେ। ଆଉ ବି ଗୋଟେ ଆମର ଥିଲା ଗୋଟେ ହଁ ଫୋଥ୍ କ୍ଲାସ୍ ରେ ଗୋଟେ ହଁ ଇଂଲିଶ ବହିରେ ଥିଲା।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
ହଁ ବମ୍ବ କରିଥିଲା ସେଇଥିରେ ହେଲା ମୁଁ ଶୁ ଥିଲି ତାପରେ ବି ବହୁତ୍ ଭିଡ଼ ହୁଏ ମୁଁ ଦେଖିଚି।
ପିଲ ଆଉ ଯୋଉ ବମ୍ବୁ କରିକୁ ମାନେ ସେମାନେ ତା ସ୍ଵାମୀକୁ କହିଥିଲା କି ମତେ ସ୍ଵାମୀ କହିଥିଲା କି ମ ତେ ବମ୍ବୁ କରି ମୁଁ ଖାଇବି ତମେ ରୋଷେଇ କରି ଯ ରଖିଦବ। ସେ ତାକୁ ବମ୍ବୁ ମାନେ ବାଉଁଶ କୋଉଠି ମିଡ଼ିଲାନ ସେ କଣ କହିଲେ ତାର ଧ ମାନେ ଆଗରେ ଯୋଉ ଧଳା ବାନ୍ଧନ୍ତିନି ତାକୁ କଣ କହିଲା ତାକୁ କାଟିକି ତାକୁ ରୋଷେଇ କରିକି ରଖିଦେଇଛି। ସେ ତା ସ୍ଵାମୀ ଯୋଉଭଳିଆ ଆସିକି ମାନେ ତାକୁ ମାନେ ଖାଇଲା ତାର ଦାନ୍ତ ଝଡ଼ି ପଡ଼ି ।
। ସେ ମାନେ ଗୋଟେ ପିଲାଟେ ତା ଆଈକ ଘରକୁ ଯାଇଥିଲା ହେଲା ଆ ତରକାରୀ ଖାଇବାକୁ ମାନେ ଯାଇଥିଲେ ତା ମାଇ କଣ କହୁଥିଲେ ଖାଇବାରେ ହେଲା ବାମ୍ୱ କରି ମାନେ ବାମ୍ବୁଚୁ ଗଜାଟେ ସେ ତରକାରି କରିଛନ୍ତି। ସେ ଦେଖିଲେ ଏଟା କି ତରକାରୀ ନା ସେ କହିଲା କି ଏଗା ବାମ୍ବ କରି ମାନେ ବାଉଁଶ ତରକାରୀ। ସିଏ କହି ଭାବିଲେ କି ବାଉଁଶ ପରି ହେଇଚି ଆଉ ସେଣୁ ଗଲାବେଳୁ ତାଙ୍କର ତ ବାଉଁଶ ଗଛ ନାହିଁ। ସିଏ କଣ କଲା ଗଲା ବେଳକୁ ବାଉଁଶ ନେଇକି ପଳେଇଲା ବାଉଁଶ ନେଇକି ପଳେଇଲା ତା ସ୍ତ୍ରୀ କହିଲା ତ ମାନେ କାଟିକି ପୁରା ସାଇଜ କରି ପୁରା ଛୋଟ ଛୋଟ ପିସ୍ କରି କାଟିଦେଲା। କାଟି ଦେଇକି ତ ଯେତେ ସିଝୁଛି ବାଉଁଶ ତ ସିଝୁନି ଆଉ ସିଝୁନି କଣ ପାଇଁ । ତାପରେ ପୁଣି ଥରେ ତା ଆଈ ଆସିଲେ ତାଙ୍କ ଘରକୁ ଆସିଲେ ପ ସେଟ ସେ କହେ ଏ ବାଉଁଶ ଦରକାର ନହିଁ ବାଉଁଶ ଗଜାରେ ସେ ତରକାରୀ ଟା ହୁଏ।
ହଁ ଏଇ ଭଳିଆ କଥା ହଁ।
ଆଉ କେତେ ଭିଡିଓ ଭଡିଓ ମୁଁ ଦେଖିଛି ସେ ଯୋଉ ବାଉଁଶ ଗଜାକୁ ଆଣିବେ ପୁରା ମାନେ ଚୁନ ଚୁନ କରି ଯେମିତି ଆଳୁ କାଟନ୍ତି ଭଜା ତାକୁ ସେମିତି କାଟିଦେବେ କାଟି ଦେଇକି ପାଣି ଦେଇ ହେଲା ଭିଜେଇକି ରଖିଦେବେ ଗୋଟେ ଦିନ ତା ପରଦିନଯାଇକି ସେଟାକୁ ଭାଜିକି ମାନେ ତରକାରୀ କରିକି ଖାଇବେ। ଭଲ ଲାଗେ। ଆଉ ବି କେତେ ଜାଗାରେ ମୁଁ ଦେଖିଛି କଇଁ ଫୁଲ ଯୋଉ ନାଡି ତାକୁ ବି ଖାଆନ୍ତି ଆଉ ତା ଯୋଉ ଫୁଲ ଭିତରେ ଯୋଉ ଥାଇ ନା ଯୋଉ କେଶ
ବି ତା ଖାଆନ୍ତି ହଁ ହଁ ତାକୁ ବି ଥାନ୍ତି ହଁ।
ଆଉ କେଶର ଭଲ ଲାଗେ ନା କେଶର ତ ବଢିଆ ଲାଗେ ମାନେ କେଶର ଯୋଉଥିରେ ପକେଇଲେ ବଢିଆ। ମିଠା ଫିଠା ସବୁଥିରେ।
ହଁ କେଶର ଭଲ କେଶରରେ କେ ତେ ପ୍ରୋଟିନ ଅଛି ଜାଣିଚ ନା ବହୁତ ପ୍ରୋଟିନ ଅଛି କେଶରରେ।
ହୁଁ କେଶର ବି ଫେସ୍ ପ୍ରଡକ୍ଟ ବି ଲାଗୁଛି ବହୁତୁ।
ହଁ। ଆଉ କୁଆଡେ କିଛି ବୁଲିବା ପାଇଁ ଯାଇନ କି।
ନା ଏବେ କୁଆଡେ ଯାଇନି ଆଗକୁ ଭାବୁଛି ମୁଁ ଜନ୍ମଦିନ ଆସୁଚି ଭୁଲିବାକୁ ତ ଅବଶ୍ୟ କୁଆଡେ ଯାଇପାରିବିନି ତେବେ ଆମର ବି ଜନ୍ମଦିନ କିଛି ପାଳନ କରାଯାଏନି ଖରାପ ହୁଏ ବୋଲିକି ଅ ମୁଁ ଭାବୁଛି ଖାଲି ସେମିତି ଗୋଟେ ଡ୍ରେସ୍ ଭଲଟେ ଅର୍ଡର କରିଦେବି। ହଁ ପିନ୍ଧିକି ସେମ୍ତି ଠାକୁରଙ୍କୁ ଜୁହାର ହେଇଯିବି ଆଉ। ଆଉ କଣ ଟେ ଭଲ ଜିନିଷ ଟେ କଣ୍ଟେ ବନେଇକି ଖାଇଦେବି।
ହଁ ଯଦି କିଛି ରେସିପି ଦର୍କାର୍ ତ ମୋତେ କହିବ ମୁଁ ତମକୁ ଦେଇଦେମି ବଢିଆ ବଢିଆ ରେସିପି ମତେ ଆସ୍ଛି। କହିଦେମି କେକ୍ ଫେକ୍ ଯଦି ଘରରେ ଯଦି ତିଆରି କରିବ ଯଦି ଏଇ ମାନେ ଖୁସି ପାଇଁ ଟିକେ ଯଦି କରିବା ଖାଇବା ପାଇଁ ମତେ କହିଦେବ ମୁଁ ତମକୁ ବୋହୁ ବହୁତ୍ ଭଲ ସେ ରେସିପି ଟା ବୁଝେଇଦେମି ତମେ ନୋଟ୍ କରିଦବ ଭଲସେ କରିଦବ କରିକି ଖାଇବ ଆଉ କହିବ କି କୋଉ ଭଳିଆ ଟେଷ୍ଟ ଲାଗିଲା ମୋର କୋଉ ଭଳିଆ ରେସିପି ଥିଲା।
ହୁଁ ନା ମୋର ଯୋଉ ମୁଁ କେକ୍ ବି ବନେଇ ଶିଖିଛି ଯୋଉ ବିସ୍କୁଟ୍ ହାପି ହାପି ବିସ୍କୁଟ୍ ଆଉ ଓରିଓ ବିସ୍କୁଟ୍ ଘରେ ହେଲା ବନେଇ ଖାଇଥିଲୁ ମୋ ଜନ୍ମଦିନ ଗୋଟେ ଦିନ।
ହୁଁ ତାକୁ ପୁରା ଗ୍ରାଇଣ୍ଡିଙ୍ଗ କରିଦବ ଚିନି ସହ ତାପରେ କ୍ଷୀରରେ ପୁରା ଗୋଳେଇ ଗୋଳେଇ ମିକ୍ସ କରି ତାପରେ ଇନୋ ନହେଲେ ସୋଡା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
ପକେଇକି ଗୋଟେ ଭଲ ପାତ୍ରରେ ମାନେ ତେଲ ମାରିକି କଦଳୀ ପ ପାତ୍ର କିମ୍ବା ସେମ୍ତି ଷ୍ଟକ୍ ପେପର୍ ଦେଇକି ତାକୁ ଢାଳି ଦେଇକି କଢେଇ ରେ କିମ୍ବା ପ୍ରେସ କୁକଲ୍ ହେଇଥିବ ଲୁଣ ଦେଇକି ତାପରେ ଥୋଇକି ଯୋଉ ଷ୍ଟାଣ୍ଡ ଉପରେ ଥୋଇଦେଇକି କି କିଛି ସମୟ ଅଧଘଣ୍ଟା କି ପନ୍ଦର ମିନିଟ୍ ଛାଡ଼ିଦେବ ସେ ପୁରା କେକ୍ ହେଇଯାଇଥିବ।
ଆଚ୍ଛା ଭଲ ଆଉ।
ହୁଁ ମୁଁ ସେଇଟା ଘରେ ବନେଇଚି।